ହାଏ ସାଙ୍ଗ।
ହାଲୋ ହଁ ସାଙ୍ଗ। କୁହ।
ତାମ ଏଇ ମୁଁ ବସିଥିଲି ମତେ କଲ କରିକି ଆଉ ଗୋଟେ ସାଙ୍ଗ କହିଲା ଯୋଉ ଦୋକାନରେ ସେଲ ଲାଗିଛି ଆଉ ତମେ ଯିବନି ଦୋକାନ କୁ।
ହଁ ହଁ ନିଶ୍ଚିତ ଯିବା ଯିବା ଡ୍ରେସ ଆଣିବା।
ଆଉ ମୁଁ ଭାବୁଛି ଆମେ ସବୁ ସାଙ୍ଗ ସେଇ ମାନେ ସ ଏ ଯୋଉ ସେମ ଦିନ ଯିବେ ଗୋଟେ ତାରିଖ ଦେଇଦବୁ ସେଇ ଦିନ ଯାହା ଆମେ ସମସ୍ତେ ଯାଇକି ଡ୍ରେସ୍ ସବୁ ଦେଖିବେ ସେଲ ଲାଗିଛି।
ଶୀଘ୍ର ଚାଲ ମଇ ଏତେ କାହିଁ ଡେରି କରିବା କାଲି କାଲି ଯିବା। ଏବେ ତ ସନ୍ଧ୍ୟା ହେଇଗଲାଣି ଘରେ କେହି ଛାଡିବେନି କାଲି ଯିବା ନେଇ ଆସିବା।
ହଁ ଯା ଅଧିକ ଲେଟ୍ କଲେ ମାନେ ସେ ସବୁ ସେଲ ହେଇଯିବ।
ହଁ ସେ ବୁଝୁଛି ବୁଝୁଛି ଯେ କାଲି ଯାଇଁକି ନେଇ ଆସିବା ଆଉ କାଲି ଟିକେ ଖାଇ କାଲି ଟିକେ ଖାଇ ପିଇକି ବଜାରରୁ ପଳେଇ ଆସିବା। ବୁଲି ବୁଲିକି ସେଠି ସାଙ୍ଗ ମାନେ କେବେଠୁ ଦେଖା ହେଇନାହାନ୍ତି।
ହୁଁ। ଆଉ ଏଁ ମୁଁ କହିଛି ଆ ମାନେ ଆଜି ସମସ୍ତେ ସାଙ୍ଗକୁ ମୁଁ କଲ କରିଦେବି କଲ କରିକି ସମସ୍ତଙ୍କୁ କହିଦେବି ଆମେ ଯିବା ସେଲ ଲାଗିଛି ଆମେ ସମସ୍ତେ ଯିବା ଯୋଉ ସାଙ୍ଗ ମତେ କହିଛି ସେ ସାଙ୍ଗ ବି ତ ସେ ତ ଯିବ ହିଁ ଯିବ।
ପାଞ୍ଚଟା ବେଳକୁ ଯିବା କାରଣ ଆଉ ଚାରିଟା ବେଳେ ବହୁତ ଖରା ରହୁଛି ନା କାଲି ଚାରିଟା ବେଳେ ଗଲେ ଠିକ କଅଁଳା ପାଗ ଥିବ ଭଲ କିନା ଯାଇହ
ହଁ ହଁ। ମୁଁ ବୁଝିପାରୁଛି ପାଞ୍ଚଟା ବେଳେ ଯିବା ହାଁ।
ତମ ସିଆଡେ ଗରମ କେମିତି ପଡୁଛି?
ଆମ ଆମ ଏଠି ଗରମ ବହୁତ ପଡୁଛି ବହୁତ ଜୋରରୁୁ।
କୁହ ନା ସାଙ୍ଗ ଏଠି ବି ବହୁତ ଗରମ ଏଠି ଭାଇ ପୁଣି କୁହନ ଏତେ ଗରମ ଯେ ମଣିଷ ତ ରହି ପାରୁନି।
ହଁ ମୁଁ ତ ପୁରା ସିଝି ଯାଉଛି ଗରମରୁୁ
ସେଇ ବା ଏ ଶୀତ ଦିନ ଶୀତ ଦିନ ଆସ ଥିଲା ବେଳେ କହୁଛନ୍ତି କର ଶୀତ କଣ ପାଇଁ ହଉଛି ଆଉ ଗରମ
ମତେ ଶୀତଦିନ ବହୁତ ପସନ୍ଦ। ହ ମତେ ଶୀତଦିନ ବହୁତ ପସନ୍ଦ।
ସବୁ ସି ସବୁ ଋତୁ ଭଲ ଯେ କିନ୍ତୁ ଆମ ଆମେ ଆମ ଆମର କଣ ହେଲା ଆମେ ଏଟା ଭଲ ଲାଗିବନି ସେଟା ଭଲ ଲାଗିବନି ସେଟା ଭଲ ଲାଗିବନି ଏଇଭଳିଆ ଆଉ ଆମ କୁ ଯେତେ ଯାହା ବୁଝେଇ ବି ଆମକୁ ଭଲ ଲାଗନି।
ଜମା ଭଲ ଲାଗୁନି।
ସେଇପା ବର୍ଷା ଦିନ ବି ଠିକ ଅଛି କିନ୍ତୁ ଏ କାଦୁଅ ଫାଦୁଅ ସେଇଥିପାଇଁ ଟିକେ ଚିଡା ଲାଗେ ଆଉ ବେଶୀ କିଛି ନହିଁ ଗରମ ଦିନ ବେଶୀ ହଁ ଏଇ ଗରମ ଦିନ ମଣି ସିଝି ଯାଉଛି।
ହଁ।
ଶୀତ ଦିନେ ଶୀତ ଦିନରେ କଣ ସୁବିଧା ଶୁଣୁନା ଶୀତ ଦିନ କଣ? ଅସୁବିଧା କହୁନ ଶୀତ ଦିନେ ବେଶୀ ଶୀତ ହେ ଲେ ମାନେ ମଣିଷ ପ୍ୟାରଲାଇ ହବାର ଆଉ ଟିକେ ଇଏ ହେଉଛି। ସେଇଥିପାଇଁ
ହଁ ଶୀତ ବହୁତ ଶୀତ ବି ବହୁତ ଜୋର ହଉଛି। ବର୍ଷା ବି ବହୁତ ଜୋର ହଉଛି। ଆଉ ଗରମ ବି ବହୁତ ଜୋର ହଉଛି। ମାନେ ତିନିଟା ବହୁତ ଜରୁରୀ। ତମକୁ କୋଉ ସିଜନ ଟା ଅଧିକ ଭଲ ଲାଗେ ମତେ
ମ ମତେ ସବୁ ଭଲ ଲାଗେ ମତେ ସବୁ ହୁଲେ
ମତେ ଶୀତ ଦିନ ଟା ମତେ ମାନେ ଏମିତି ଭଲ ଲାଗେ ଯେ ମାନ ସେଟା ପୁରା ଡ୍ରେସ ସବୁ ପିନ୍ଧିକି ଜକେଟ ସବୁ ପିନ୍ଧେ ମତେ ବହୁତ ମଜା ଆସେ। ଥଣ୍ଡା ଦିନେ ଆଉ ଗରମ ଦିନ ଯେ ପୁରା ସିଝି ଯାଉଛି ମୁଁ। ଗରମ ରହୁ
ହେଠୀ ପନ୍ଧି ବୁଲୁଥିବ।
ହଁ ନାଇଟି ବି କେବେ ପିନ୍ଧେ।
ହଁ ମୁଁ ତ ପୁରା ନାଇଠି ପିନ୍ଧିକି ଭୁଲେ ହେଇ ଭାଇ ଭଉଣୀ କଣ କହିବି ସବୁ ଯାସ କହୁଛି ସବୁ ସତ। ଆଉ ମିଛ କହିକି କଣ ମିଳିବ?
ପିନ୍ଧି ଦଉଛି। ହ ଅଧିକ ଗରମ ହେଲେ ନାଇକି ପିନ୍ଧୁଛି ନହେଲେ ଡ୍ରେସ।
ହୁଁ। ଏ ଏବେ ମୁଁ ଦେଖୁଥିଲି ଆସ ଦି ମୁଁ ଯାଇଥିଲି ଶିଆଡେ ଟିକେ କି ଆସିଲା ବେଳେ ଦେଖିଲି ଗୋଟେ ଖଜୁରୀ ଗଛରେ ଖଜୁର ପଚିଯାଇଛି ଟିକେ ଟେକା ମାରିକି ଖାଇଲି। ପରେ ମିଠା ମିଠା ଖଜୁରୀ।
ହଁ ସେ ଖୋଜଛି ମତେ ବି ବହୁତ ଭଲ ଲାଗେ ମତେ ବି ଆଣିକି ଦେବ ଟିକେ ମୁଁ ବି ଖାଇବି।
ହଉ ହଉ ନେଇଯିବି କାଲି ପାରିକି ନେଇକି ଯିବି ତମେ ଖାଇବ ଆଉ।
ହଁ ଆଉ ପିଜୁଳୀ ଖାଇବେ ନା? ଆମ ଗଛ ରେ
ନା ଆମ ଠି ନାଇଁ ଆମ ଘରେ ବି ନାଇଁ ଆମ ଘର ଗଛ କାହାର ନାହିଁ ଆଉ ଘର ପାଖରେ ବି କାହାର ନାଇଁ। ତମର ହେଇଛି କି?
ହଁ ଆମର ଅଛି ପିଜୁଳି ହେଇଛି ମୁଁ ତମ ପାଇଁ ନେଇକି ଯାଇଥିଲି ମୁଁ ବି କାଲି ଗଛକୁ ପଢ଼ିଥିଲି ମୁଁ ଏମିତି ପଡ଼ିଲି ମୋ ପିଟିି ପୁରା ଦରଜ ହେଇଯାଇଚି।
ଓହୋ ଦେଖିକି କ ଇଏ କରିବା ନାଁ ଆଉ ମାନେ କଁ ଅସୁବିଧା ଫସୁବିଧା ହେଇଯିବ ନହେଲେ।
ହଁ
ଆଗେ ଛୋଟ ଥିଲି ଘର ପା ତାରେ ଜଣଙ୍କ ଘର ଆଉ ଓ ଘରଙ୍କ ଘର ପାଖରେ ଜଣଙ୍କ ଥିଲା ଗଛ। ସେଇଠି ମାନେ ପାରିକି ବିଜୁ ଖାଉଥିଲି କେତେ ମଜା ସେ ଛୋଟବେଳ କଥା ସବୁ ଭାବିକିି ଏବେ କାଇଁ?
ହଁ ଆମ ଗଛ ଅଛି ଆମ ଘରୁକୁ ଆସିଛି ପୁ ଯୋଉ ଜିନିଷ ଖାଇବୁ ଖାଇବୁ ଖାଲି ଆମ ଘରେ ଆମ ମାନେ ଘରରେ କୋଳି ଗଛ ନାହିଁ ଆଉ ନ ତ ସବୁ ଗଛ ଅଛି।
ଲିଚୁ ଗଛ ଅଛି?
ନାଁ ନାଁ ଲିଚୁ ଗଛ ବି ନାହିଁ ଆଉ ପେସ୍ତା ବାଦାମ ଗଛ ବି ଅଛି।
ସତରେ ଆଉ ଯା ହଉ ଖାଇବା ଆଉ ଯା ହଉ ଯିବା ଆଉ ଖାଇବା ଆଉ।
ହଁ। ଆ ମୁଁ ମାନେ ଆମ ଘରେ ମାନେ ଏତେ ଗରମ ବି ଲାଗୁନି ଆଉ ଦିତାଲା ଅଛି ତେ ଗରମ କାଇଁକି ଲାଗିବ ଥଣ୍ଡା ଲାଗୁଛି।
ହଉ ହଉ ଇଆଡ଼େ ଶୁଣ ଟିକେ ଇଆଡ଼େ ଶୁଣ ଟିକେ ୟା ୟାଡ଼େ ଶୁଣ ଟିକେ। ହଁ ରାତିର କଁ ପ୍ଲନ୍ ଅଛି ତମର?
ରାତି ତ ତୁ ଘରେ ଇ ରହୁଛୁ ଆଉ କଣ ପ୍ଲାନ୍ କରିବି?
ପ୍ଲନ୍ କଣ୍ କରୁଥୁବା କଁ ରୋଷେଇ ସବୁ ଏଇ କଥା ପଚାରୁଚି ଆଉ।
ହଁ ଆଉ ଏଇ ରୁଟି ଭଜା ତିଆରି କରିବୁ ନହେଲେ
କିଏ ତମେ ଗୋର ହଁ ତିଆରି କରି ମୋ ପାଇଁ ବି ଟିକେ ପଠେଇଦବ।
ହଁ ପରାରେ ତି ତିଆରି କରିକି ଦେଇଦେବି। ପରଟା ଖାଉଚ ନା?
ହଁ ନାଁ ମୁଁ ଖାଉଚି ମୋର ଫେବ୍ରେଟ।
ହଁ ପରଟା ଖାଇକି କାଲି ଯିବ ସେଲକୁୁ ଆଉ କଣ।
ତମର ହଁ ତମର କୋଉ କୋଉ କଲର୍ ଟା ଭଲ ଲାଗେ ତମକୁ?
ମୋତେ ପିଆଜି କଲର୍ ଟା ଭଲ ଲାଗେ ଭ ଅଧିକ। ତମର କୋଉ କଲର୍ ଫେବ୍ରେ
ଫେଭରେଟ୍ ସବୁ କଲର ଭଲ ଯେ ଫେଭରେଟ୍ କହିଲେ କଣ ହବ?
ମୁଁ କହିଲି ଅଧିକ କୋଉଟା ଭଲ ଲାଗେ?
ଭଲ ଲାଗେ ସବୁ ଭଲ ଲାଗେ ତମର ସିଆଡେ ବର୍ଷା ଆସିଲାଣି ଆମର ଇଆଡେ ବର୍ଷା ଆସିଲାଣି।
ହଁ ୟାରେ ବହୁତ ଜୋର ଜୋର ପବନ ଚଳିଲାଣିି ବର୍ଷା ପଡିବ।
ହଁ ଆମ ଇଆଡେ ବି ଟିକେ ବର୍ଷା ପ ବର୍ଷା ଟିକେ ଟିକେ ମେଘ ଆଇଲାଣି ମାନେ ବର୍ଷା ହବ କି ନାଇଁ ରାତି ଟିକେ ହେଇଗଲେ ଟିକେ ଥଣ୍ଡା ପାଗ ହେଇଯିବ ରାତିରେ ମଣିଷ ଟିକେ ଭଲ କି ନା ସୋ ଶୋଇବ ଗରମରେ ଖରାପରେ ମୁଁ ଶୋଇ ଥିଲି ସୋଇ ପାଇଲିନି ଏତେ ଗରମ ହେଲା
ହୁଁ
ହୁଁ
ଓ ନା ଏମାନେ ଗରମ ହେଲେ ନା ସେଟା ଶୋଇପାରିବେନି ଆଉ ଥଣ୍ଡା ରହିଲେ କେତେ ମ ଗୋଟେ ଗୋଟେ ଘରେ ଏସି ଲାଗି ଲାଗି ଯାଇଛି ଯେମିତିଆ ମାନେ ଖାଲି ଲାଇନ ପଡି ଯାଉଛି।
ହୁଁ ଏବି କଥା ଠିକି। ଆଉ କମ୍ପୁଟରରେ ତମେ କଣ କଣ ଶିଖିଛ ଏ କମ୍ପୁଟରରେ ତମେ କଣ କଣ ଶିଖିଛ?
ହୁଁ
କମ୍ପ୍ୟୁଟରରେ କରୁ ତ୍ର କଣ ଶିଖିଛ?
ଏଇ କମ୍ପ୍ୟୁଟର ର ଯୋଉ ତମେ ବି ତ ଶିଖୁଥିଲ ତମେ ଯୋଉ ଯୋଉ ଜିନିଷ ଶିଖିଛ ମୁଁ ବି ଶିଖିଛି ଏ ଡାଟା ଏଣ୍ଟ୍ରି ଯୋଉ ଆସିଥିଲା ସେ କାମ ବି ଟିକେ ଦେଖିଲି ଲାଗିଲାନି ମତେ ଭଲ ମୁଁ କରିଲିନି ଆଉ କଣ?
ଓହୋ ମୁଁ ବି ଶିଖିଛି ଯେ କିନ୍ତୁ ମୁଁ ସେଇ କ୍ୱେସ୍ଚିନ୍ ପଚାରୁଛି ତମେ ଏକ୍ସେଲ୍ କଣ ଶିଖିଛ କହିଲ?
ଏ କେତେ ଦିନ ହେଲାଣି ଶିଖିଲିଣି। ଆଉ କଣ ଭୁଲି ଯିବିନି
ମତେ ପଚାର ସେ କ୍ୱେସ୍ଚିନ୍ ମୁଁ ତମକୁ ସେ ଏ ଦେବି ଆଉ ପ୍ରଶ୍ନର ଉତ୍ତର ଦେବି ଆଉ।
ହଁ ଆଉ ତମେ ଏକ୍ସେଲ୍ କଣ କଣ ଶିଖିଛ ଟିକେ କୁହ
ହଁ ମୁଁ ଏକ୍ସେଲ ରୁ ଶିଖିଛି ଏ ଯୋଉ ଡାଟା କେମିତି ଏଣ୍ଟ୍ରି ହବ ସବୁ ଏ ଯୋଉ ପ୍ଲସ୍ ମା ଏ ଯୋଉ ମିଶାଣ ଫେଣାଣ ଗୁଣଣ ହରଣ ସବୁ ହଉଛି ସେଥିରେ ଭଲ ଲାଗେ ଟିକେ।
ହୁଁ
ମତେ ଭଲ ଲାଗେ ଏକ୍ସେଲ୍ ରେ କାମ କରିବାକୁ।
ହଁ ହଁ ଆଉ ତମେ ମନେ ରଖି ପିସା ତମେ ତ ଏଇୟା ଶିଖିକି ଉଠିଲ ଆଉ କଣ?
ହଁ ଉଠିଛି ଆଉ ଏ ଯାହାରେ କଲେ ଭଲ ଲାଗୁଛି ଆଉ।
ହୁଁ
ଚାଲୁନ କୋଉଦିନ କୁଆଡେ ବୁଲିିବା ଯିବା
ହଁ ମୁଁ ବି ସେଇଟା ଭାବୁଛି ଆମେ ଦି ଜଣ ଜିମା ନା ଆହୁରି ସାଙ୍ଗ ମାନଙ୍କୁ ନେବା
ଭଲ ହବ ସମ ଲେ ଟିକେ ଭଲ ଏକାଠି ହେକି ସବୁ ସାଙ୍ଗସାଥି ହେବେ ଭଲ ଲାଗିବ।
ହୁଁ
ହୁଁ।
ହଉ ଦେଖିବା ଏ କୋଉଦିନ ପ୍ଲାନ୍ କରିକି ଯିବା ସମସ୍ତେ ଆମେ। ପଚରା ପଚୁରୀ ହେଇକି ଯିବା। ଆ କାଲି ଆମେଲିକିନ ଆଗେ ଯିବା ସେଲ୍କୁ ଆଗେ ସେଲ୍ ରେ ଡ୍ରେସ ଆଣିବା।
ହଁ ହଁ ନିଶ୍ଚିତ ନିଶ୍ଚିତ ସେଲ ଫାଷ୍ଟ ସେଲ ପ୍ରଥମ। କାହିଁକି ନା ଆମ ଝିଅ ପିଲା ମ ତେ ଜାଣିଚ। ଚ।
ଆମ ସବୁ ମାନେ ସ୍ୱପ୍ନରେ ବି ଆମେ ଡ୍ରେସ୍ ଦେଖୁଚୁ।
ହଁ ଏ ଏ ଏ କଥାଟା ଠିକ୍।
ହଁ। ଆଉ ଏ ସେଇ ସବୁ ଦେଖୁଚୁ ଆମକୁ
ପଡା ଥାଉ ନା କାହିଁକି ଆମେ କହିବା ଆମ କତିରେ ନାହିଁ। ଆମେ ମୁଁ ଝିଅ ପିଲା ହେଇକି ତ ନିଜେ ସ୍ୱୀକାର କରୁଚି।
ଆ ମମି ହଁ ଯଉ ମାଆଙ୍କୁ କହିବା ଆମ ପାଖରେ ତ ଡ୍ରେସ୍ ହିଁ ନାହିଁ।
ହଁ କିନ୍ତୁ ଆଉ ସବ ପେଟି ଫେଟି ଖୋଲିଦେଲେ ମିଞ୍ଚେ ଡ୍ରେସ।
ହଁ। ଆଉ କଣ ଖାଇବା ଆଜି ସନ୍ଧ୍ୟା ବେଳେ?
ସନ୍ଧ୍ୟା ବେଳେ ଭାବୁଚି ଟିକେ ଏଇ ଯଉ ପଦାରେ ଯାଇକି କିଛି ବର ଖୁଣିକି ସିଙ୍ଗଡା ସବୁ ଆଣିକି ଖାଇବି। ଏମତି ନ ଖାଇବା ଅଭ୍ୟାସ ଯେ ଦିନ ସନ୍ଧ୍ୟାବେଳେ ଖାଇବାରେ ପଦାର ଜିନିଷ ଆଉ ହଉନି ରହି ହଉନି।
ହଁ ମୋର ବି ଲାଗୁଚି, ମୋର ତ ଗୁପଚୁପ ଖାଇବା ପାଇଁ ବହୁତ ମନେ ହଉଚି। ସେଠି ତ ବଜାର ନାଇଁ କେତେ ଦୂର ଦୂରରେ ଯାଇ
କାଲି କଥା ହୁଁ କାଲି ମୁଁ ଯାଇଥିଲି ଗୁପ୍ ଚୁପ ଟା ଖାଇବା ପାଇଁ ଯେଉଁ ଜାଗାରେ ସେ ମିଳିଲାନି। କାଲି ବାଧ୍ୟ ହେଇକି ମୁଁ ଫେରି ଆସିଲି। ବହୁତ ମନ ଦୁଃଖ ଖୋଲା
ହୁଁ।
ଘରେ ମୁଁ ଗୁପଚୁ ଯେବେ ତିଆରି କରେ ମୁଁ ଜ ଠିକରେ ହୁଏ ନା
ହୁଁ। ଆମେ ଗୋଟେ ଥର ତିଆରି କରିଥିଲୁ ସେଟା ଏତେ ମେଞ୍ଚେ ଗୁପଚୁପ୍ ତିଆରି ହେଇଥିଲା କେତେ ଟେଷ୍ଟି ଲାଗିଥିଲା ସେଟା ଏତେ ଗୁପଚୁପ୍।
ଯୋଉଟା ଟେଷ୍ଟ କ ସେତେ ଲଙ୍କା କଷିକି ପୁରଇ ଦିଅ ରାଉ ମାନେ ସାଉ ସାଉ ହେଇକି ଖାଇବେ ବଢିଆ ନାଗିବ।
ହଁ ମୁଁ ତ ଲଙ୍କା ପୁରା ଦଳିକି ଖାଏ ଏତେ ବହୁତ ମଜା ଆସେ। ଆ ତମକୁ ରାଗ ବହୁତ ପସନ୍ଦ?
ହଁ ରାଗ ଖାଇଲେ ମାନେ କି ସବୁ ଥିବେ ତାଙ୍କ ଏମିତି ନାଗିକ ଖାଇବେ ବଢିଆ ନାଗିବ।
ମତେ ବି ମୋ ରାଗ ମତେ ବହୁତ ପସନ୍ଦ ମାନେ ରାଗ ନଥିବା ମତେ ଖାଇବାକୁ ମଜା ଆସିବାନି। ମତେ ରାଗ ଦରକାର। ହଁ ନା। ଯୋଉ ଜିନିଷରେ ରାଗ ନାହିଁ ମା ଯେବେ କିଛି ଡାଲି ତରକାରୀ କିଛି ତିଆରି କରିବେ ସେ
ନା ନା ଏନେ ଅନନ୍ୟ ଏସବୁ ଘର ଖାଦ୍ୟରେ ରାଗ ଭଲ ଲାଗେନି ଚୁପ ରେ ରାଗ ଭଲ ଲାଗେ।
ହଁ ଗୁପଚୁର ରେ ବି ରାଗ ଭଲ ଲାଗେ ମୋମୋସ ରେ ବି ରାଗ ବହୁତ ଭଲ ଲାଗେ।
ହଁ ମୋମୋସ୍ ତିଆରି କରିବା ଜାଣିଚ?
ହଁ ମୋମୋ ତିଆରି କର ମୁଁ ମୁଁ ଏକୁଟିଆ ହଁ ତିଆରି କରିଦେବି ସବୁ।
କେମିତି କହୁନା କେମି ତିଆରି ହୁଏ।
ଅଧିକାଂଶ ମୁଁ ମ୍ୟାଗି ମୋମୋସ୍ ତିଆରି କରେ ଘରେ କିଉଁକି ଜୋ କାହିଁକି ଥଣ୍ଡା ଦିନେ ହିଁ ଖାଲି କୁବି ବଗେରା ସବୁ ମିଳେ।
କାହିଁକି ଏବେ ବି ମିଳୁଚି ପା ବଜାର ଏଇ ଯାଇକି ଦେଖୁନ ହାଟରେ।
ଆ ସିଏ ବହୁତ ଗ୍ୟାସ୍ ହଉଚି ସେ ମାନେ ଖରାପ ହେଇଯାଉଚି ସେ ତା କିଳାଖିଆ କୁବି ସବୁ ଆଉ ମୁଁ ଅଧିକାଂଶ ମ୍ୟାଗି ମୋମୋ ତିଆରି କରେ।
କେମିତି ନାଗୁଚି ସେଗୁଡା।
ସେଇଟା ବହୁତ ଭଲ ଲାଗେ ଖାଇବା ଆଗେ ମା-ମ୍ୟାଗି ତିଆରି କରିଦଉଚି। ଆଉ ତାପରେ ତାର ଅଟା ଯୋଉ ଥାଏ ତାକୁ ଚଟକି